ମ୍ୟାଡ଼ାମ ନମ ନମସ୍କାର।
ଭଲ ଅଛନ୍ତି?
ହଁ ଭଲ ଅଛି ଆପଣ କଣ କରୁଥିଲେ?
କିଛି ନାହିଁ ଏଠି ଖାଇକି ବସ୍ଚି, ଆପଣ କଣ କରୁଥିଲେ?
ହଁ ହଁ ମୁଁ ଆଜି ବି ଟିକେ ବାହାରେ ଅଛି ତ। ତ ବାହାରେ ଏବେ ଖାଇକି ଗୋଟେ ହୋଟେଲରେ
ହୁଁ କଣ ଖାଇଲେ?
ଆଜି ଆକ୍ଚୁଲି ଜଣଙ୍କର ଜନ୍ମଦିନ ପାଇଁ ସେ ଦଉଥିଲେ ଖାଇବା ପାଇଁ।
ଆଛା କଣ ସବୁ ଖାଇଲେ ହଁ ବୁଝିଲେ।
ସିଏ ଖିଆ ହେଇଛି କୁକୁଡ଼ା ମାଂସ।
ଆଚ୍ଛା। ହୁଁ।
ଚେଳି ମାଂସ କଷା।
ଆଚ୍ଛା। ତା ସହିତ?
ଆଉ ଦହି ପଖାଳ ମିଲ୍ ଗୋଟେ ମଗା ହେଇଥିଲା।
ଆଜ୍ଞା।
ହଁ। ହ
ଆଉ ଖାଦ୍ୟ କୋଉଠି ଖାଇଲେ ଭଲ ଥିଲା?
ହଁ ଏ ଯୋଉ ଜୟଦେବ ବିହାର ନୟାପଲ୍ଲୀ ପାଖରେ ଗୋଟେ ଅଛି ଓଡ଼ିଆଣି ହୋଟେଲ କରିକି।
ଆଜ୍ଞା।
ହଁ ସେଇଠି ହିଁ ଖାଇଲୁ।
ଓହୋ ବୁଝିଲି।
ଆପଣ କଣ ଖାଇଲେ?
ମୁଁ ବି ଖାଇଛି ଭାତ ଖାଇଛି ଚିକେନ। ଅଣ୍ଡା ଖାଇଛି।
ଆଛା ଚିକେନ ମାନେ କଣ ତରକାରୀ?
ହଁ ହଁ ଚିକେନ ତରକାରୀ ଅଣ୍ଡା ସିଝା ଭାତ। ଖାଇଛ ଆଉ ଆଜ୍ଞା ହଁ।
ତେଲହେରିକାରେ ଖାଇବା ଆପଣଙ୍କୁ ଭଲ ଲାଗେ?
ହଁ ଭଲ ଲାଗେ, ଆପଣଙ୍କୁ?
ହଁ ମୁଁ ଖାଏ ଟି ଭଲ ଜାଗା ଦେଖିକି ଖାଏ।
କୋଉଠି କୋଉଠି ଆପଣଙ୍କୁ ଭଲ ଲାଗେ?
ଭୁବନେଶ୍ଵରର ଯଦି ଦେଖିବେ ଆଉ
ଭଲ ଭଲ ଲୋକେସନ ଅଛି ସେପଟେ ଖୋର୍ଦ୍ଧା ସାଇଡ଼୍ ଯଦି ଦେଖିବେ ସେ ଟି ଗୋଟେ ଶୁଣିଥିବେ ହୋଟେଲ ସମ୍ରାଟ ଅଛି। ହୋଟେଲ ବରୁଣେଇ ଅଛି।
ଆଜ୍ଞା।
ଆଉ ଭୁବନେଶ୍ଵର ଛି ଜାଗମରା ପାଖରେ କଣ୍ଟ୍ରି କିଚେନ ଅଛି।
ହଁ ଅଛି ସେଇଠି ମୁଁ ଯାଇଛି କଣ୍ଟ୍ରି କିଚନ ଖାଦ୍ୟ ବହୁତ ଭଲ ରୁହେ।
ହଁ ମୁଁ ବି ସେଠିକି ବହୁତ ଥର ଯାଇଛି।
ଆଜ୍ଞା।
ହଁ।
ଆଉ
ଆଉ ଆଜି ଏମ୍ତି ଥିଲା ତ ଯାଇଥିଲୁ ହାରି ଖାଇବା ପାଇଁ ଆଉ।
ହଁ ବୁଝିଲି। ସାର୍ ଆପଣ ବାଲେଶ୍ଵର ଯାଇଛନ୍ତି କେବେ ବୁଲିବାକୁ, ମୁଁ ଏଇଠି ବସଥିଲି।
ଆଚ୍ଛା-ଆଚ୍ଛା। ବାଲେଶ୍ଵର-ବାଲେଶ୍ଵର ହଁ ଯାଇଥିଲି ବର୍ଷେ ତଳେ ମେଁ ବି।
ଓହୋ କେମ୍ତି କଣ ଯାଇଥିଲେ ବାଲେଶ୍ଵର?
କାର୍ ରେ ହିଁ ଯାଇଥିଲୁ।
ଆଜ୍ଞା।
ହଁ ସହ ପରିବାର।
ହଁ-ହଁ।
ତ ଯାଇଥିଲୁ ଏଠି କାର୍ ରେ। ହୁଁ ଆପଣ ଡାଇରେକ୍ଟ ହିଁ ଯାଇପାରିବେ ସିଧା ଭୁବନେଶ୍ୱରରୁ ବାଲେଶ୍ୱର।
ଆଚ୍ଛା।
ହୁଁ-ହୁଁ।
କେତେ ମାନେ ଆପଣ ଭୁବନେଶ୍ୱରରୁ ହିଁ ଯାଇଥିଲା?
ହଁ ଭୁବନେଶ୍ଵରରୁ।
କେତେ କିଲୋମିଟର କଣ ଲ ଅଛି କେତେ ସମୟ ଲାଗୁଚି ଯିବା ପାଇଁ?
ସମୟ ତ ମନେପଡୁନି ତଥାପି ତିନ ରୁ ଚାରି ଘଣ୍ଟା ଆପଣଙ୍କୁ ଲାଗିବ ପହଞ୍ଚିବା ପାଇଁ।
ଆଜ୍ଞା।
ହଁ।
ହୁଁ ତାପରେ?
ତ ବାଲେଶ୍ଵରରେ ଆମର ଅଛି ଜାଣିଥିବେ ଗୋଟେ ଉଁ ଚାନ୍ଦିପୁର୍ ଅଛି ସମୁଦ୍ରକୂଳ।
ହଁ ଆଜ୍ଞା-ଆଜ୍ଞା।
ହଁ ସେଠି ଗୋଟେ ଅଛି ଆପଣ ଜାଣି ଥିବେ କି ନାଇଁ ମୁଁ ଜାଣିନି ଶୁଣିଥିବେ ସେଠି କୁହନ୍ତି ସମୁଦ୍ର ପାଣି ଆସେ ଦି କିଲୋମିଟର ପୁଣି ଦି କିଲୋମିଟର ପଳଏ ପଛୁ ଦିନ ଟାଇମ୍ ରେ ପଳଏ ସନ୍ଧ୍ୟା ହେଲା ମାନେ ପୁଣି ଦିଇ କିଲୋମିଟର ଆଗକୁ ମାଡ଼ିବ।
କୂଳ ପାଖକୁ ଆଜ୍ଞା ଜାଣିଚି।
ହଁ ତ ସେଇ ଜାଗାକୁ ଆମେ ଯାଇଥିଲୁ। ବହୁତ୍ ଭଲ ଜାଗା ସେଇଟା, ତ ଦି କିଲୋମିଟର ଆପଣ ସମୁଦ୍ର ଭିତରେ ଚାଲି-ଚାଲି ଯିବେ।
ଆଜ୍ଞା।
କିନ୍ତୁ ସନ୍ଧ୍ୟା ପୂର୍ବରୁ ଆପଣଙ୍କୁ ଆସିବା ପାଇଁ ପଡିବ, କାହିଁକିନା ସେଠି ପାଣି ପୁଣି ଚଢିଯାଏ।
ହଁ-ହଁ-ହଁ ବୁଝିଲି ସେଇଠି ଆପଣ ଜାଣିଥିବେ ଚାନ୍ଦି ପୁର୍ ଆମର ଯୋଉ ମିସାଇଲ୍ ଛଡା ହୁଏ ସେଠି ଗୋଟେ ଅଛି ତାର ଇଏ ଖେ ଖେପଣାସ୍ତ୍ର ଘାଟି ଯୋଉଟା ଆଜ୍ଞା-ଆଜ୍ଞା।
ସେଇଟା ବି ସେଇଠି ଅଛି ସେଠି କିନ୍ତୁ ଆପଣଙ୍କୁ ଯିବା ପାଇଁ ଯ ଦି ଯିବେ ମୁଁ ଯାଇଛି ତା ଭିତୁରୁକୁ। ଉଁ ଯାଇଛି କିନ୍ତୁ ତା ଭିତରକୁ ଯିବା ପାଇଁ ଆ ଆପଣଙ୍କୁ ପରମିସନ୍ ଦରକାର ହବ ଆମର ସରକାରଙ୍କ ସୀକୃତି ପ୍ରାପ୍ତ ଯେକୌଣସି ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଠାରୁ।
ଆଚ୍ଛା ବୁଝିଲି, ଆପଣ କେମତି ଯାଇଥିଲେ ମାନେ କିଛି ସ୍କୁଲ୍ ତରଫରୁ ନା
ନାଇଁ-ନାଇଁ ସ୍କୁଲ୍ ତରଫରୁ ନାଇଁ କଲେଜ୍ ତରଫରୁ ଆମେ ଯାଇଥିଲୁ, ଗୋଟେ କଲେଜ୍ ତରଫରୁ ରୁହେ ନା ବର୍ଷକୁ ଥରେ ଆପଣ ଯେ କୌଣସି ଜାଗାକୁ ଗୋଟେ ବୁଲିବା ପାଇଁ ଯାଇପାରିବେ ଶିକ୍ଷଣୀୟ
ଆଜ୍ଞା ହଁ।
ହଁ ତ ଆମେ କଲେଜ୍ ରୁ ହିଁ ଯାଇଥିଲୁ ବୁଲିବା ପାଇଁ ପିଲା ସବୁ ଯାଇଥିଲେ। ତ ସେଠୁ କଲେଜ ରୁ ସେ ପରମିସନ ନେଇଥିଲେ ଆମେ ଭିତରକୁ ଯାଇକି ପୁରା ଦେଖିଥିଲୁ ତା ଭିତରେ ଯ ଅଛି କ୍ଷେପଣାସ୍ତ୍ର ଯୋଉଠୁ ଆମର ଉତ୍କ୍ଷେପଣ କରାଯାଏ।
ପ୍ରଥମ ସେଠୁ ଖେଏ କ୍ଷେପଣାସ୍ତ୍ର ଆମର ଛଡା ହେଇଥିଲା ନା? ଏପିଜେ ଅବ ଅବଦୁଲ କଲାମ ଅବଦୁଲ୍ କଲାମ୍ ଯୋଉଟା ଓଡିଶାର
ପ୍ରଥମ ସିଠୀ ହି ଛଡା ହେଇଥିଲା ସେଥିପାଇଁ ତାର ନାମକରଣ ବି ଏ ପିଜ ଅବଦୁଲ କଲାମ ଦୀପ ବୋଲି କୁହାଯାଏ ସେଟାକୁ
ଆଜ୍ଞା ହଁ
ଚାନ୍ଦିପୁର କ୍ଷପଣାସ୍ତ୍ର ଘାଟିି କୁହନ୍ତୁ।
ହଁ ବୁଝିଲେ ଆ
ତ ଭଲ ଜାଗା ସେଟା ହଁ ତା ଭିତରୁ ଯାଇଛି ତା ଭିତ ଭିତରେ କ୍ଷେପଣାସ୍ତ୍ରର କେତେଟା ଉଁ ପ୍ରତିରୂପ ଥୁଆଯାଇଛି? ମାନେ ଶତ ଶତିକ କ୍ଷପଣାସ୍ତ୍ର ତ ଦେଖିପାରିବେନି ଆପଣ?
ହଁ
କିନ୍ତୁ ତାର ନକଲ କରିକି ଥୁଆ ହେଇଛି ତା ଭିତରେ ପୁରା ସମାନ ଆ କାରର ସମାନ ସାଇଜ ର ଆପଣ ଯାଇକି ତାକୁ ଦେଖିପାରିବେ।
ହଁ ହଁ ହଁ ବୁଝିଲେ ତା ଭିତରେ ଖାଦ୍ୟ କିଛି ମାନେ ଖାଇପାରିବେ?
ତାଙ୍କର ଖାଇପାରିବେ ତାଙ୍କର ନିଜସ୍ୱ ଉ ଖାଦ୍ୟ ଅ ଆମର କ୍ୟାଣ୍ଟିନ ଯୋଉ କୁହନ୍ତି ସେଗୁଡାକ ଅଛି ଆପଣ ତା ଭିତରେ ବହୁତ କମ ଦରରେ ଆପଣ ଖାଇପାରିବେ ସ୍ୱଳ୍ପ ଦ୍ୱାରରେ ଭଲ ଖାଇବା
ଆଛା ଆଉ ସେଠି ତା ଭିତରେ ଆଉ କଣ ସବୁ ଅଛି?
ଏ ତା ଭିତରେ ତ ଆମର ଅ ଯାହାବି ଅଫିସ ଗୃହ ହେରିକା ଅଛି।
ଅଫିସ ଗ୍ରୋ ତ ଅଛି ମୁଁ କଣ ଶୁଣିଥିଲି ତାର ବି କିଛି ଏରିଆ ମାନେ ଲାଗିଛି ସମୁଦ୍ର ବେଳାଭୂମି କି ମାନେ ସେଇ ଯୋଉ କ୍ଷେପଣାସ୍ତ୍ର ଘା ଟି ନା ବନା
ତାକୁ ଅବଦୁଲ କଲାମ ଦୀପ ସେଇ -ଟାକୁ ତା ପାଖ ଦୀପ
ହଁ ତା ପଛ ପଟ ଟା ବି ଜଙ୍ଗଲ ଭଳିଆ ବି ଅଛି କିଛି ହରିଣ କି ଇ ଇଏ ସବୁ ଚାଲନ୍ତି ନା?
ହଁ ସେଠି ଯେହେତୁ ସେଟା ସମୁଦ୍ର କୂଳ ପାଖରେ ଏଥିପାଇଁ ସେ ଜାଗା ଟା ବି କରାଯାଇଛି। ଯେହେତୁ କ୍ଷେପଣାସ୍ତ୍ର ଉତୁଖେ ଉତ୍କ୍ଷେପଣ ବେଳେ କୌଣସି ସମୟରେ କିଛି ବି ହେଇପାରେ। ମାନେ ଏହାୟ ତ ସଫଳ ହବ ନହିଁ ତ ବିଫଳ ହବାର ସମ୍ଭାବନା ବି ରହିଛି।
ଆଜ୍ଞା
ତ ଯେହେତୁ କୌଣସି ଜନବସତି ଉପରେ କୌଣସି କ୍ଷତି ନ ହଉ ସେଇଥିପାଇଁ ସେଇଟା ସମୁଦ୍ର କୂଳ ପାଖରେ ହିଁ ଅଛି। ଯାହା ଦ୍ଵାରା କୌଣସି କିଛି ଅସୁବିଧା ହେଲେ ବି ସେଇଟା ସମୁଦ୍ର ଭିତରେ ଯାଇକି ପଡିବ। ଆଉ ଯୋଉ କହିଲେ ବନ୍ୟଜନ୍ତୁଙ୍କ କଥା ସେଠି ହରିଣ ହେରିକା ସବୁ ଅଛନ୍ତି ଖୋଲାରେ ହିଁ ବୁଲୁଛନ୍ତି ଆପଣ ସନ୍ଧ୍ୟା ସମୟରେ ଚାହିଁଲେ ସେଇଟାକୁ ଦେଖିପାରିବେ
ହଁ ସେଟା ଉଁ ହରିଣ ତ ଖାଲି ନୁହେଁ ତା ଭିତରେ ଚି ଛୋଟ ଚିଡିଆଖାନା ଭଳିଆ ବୋଧେ ଅଛି ବସ ରେ ନେଇକି ବୁଲାନ୍ତି ନା କଣ ସେମାନେ।
ଆଁ ଗ୍ଲାସ ବି ବନ୍ଦ ରଖିବା ପାଇଁ କୁହନ୍ତି।
ମାନେ ଆପଣ କହୁଛନ୍ତି ଯୋଉ ଜଙ୍ଗଲ ସଫାରି ଭଳିଆ
ହଁ ମାନେ ସେଇ କ୍ଷେପଣାସ୍ତ୍ର ଘାଟିର ପଛପଟ ଏରିଆ ରେ ଅଛନ୍ତି।
ନା ପଛ ପଟରେ ଅଛନ୍ତି ତୋ ସେଇଟା ସେଇଥିପାଇଁ କହିଲି। ସେ ଖୋଲା ଏରିଆରେ ହିଁ ସେମାନେ ପୁରା ଜଙ୍ଗଲ ଭିତରେ ଯେମିତି ବୁଲନ୍ତି ସେମିତି ବୁଲନ୍ତି, ବାକି ମୁଁ ତ ଯାଇନି। ଆମେ ଯାଇଥିଲୁ ଆମକୁ କୁହାଯାଇଥିଲା ଯେ, ହଁ ଏମିତି ହରିଣ ହେରିକା ଅଛନ୍ତି। ସନ୍ଧ୍ୟା ସମୟରେ ପାଣି ପିଇବା ପାଇଁ ଆସନ୍ତି। ହଁ - ତ ଆପଣ ସେଇଟା ଯଦି ଗଲେ ସେଇଟା ଦେଖିପାରିବେ ଆଉ।
ଆଜ୍ଞା ବୁଝିଲେ ହଁ ତୋ ତାପରେ ଆଉ କଣ ଅଛି?
ତ ସେଠୁ ତାପରେ ଆପଣ ଯାଇପାରିବେ ଆମର ଅ-ଅ ଅ - ଅ - ଅ ଚାନ୍ଦିପୁର ସମୁଦ୍ର କୂଳରୁ ସେଠି ଗୋଟେ ମୋର ଯେତିକି ମନେ ପଡୁଛି ବୋଧେ ଗୋଟେ ଜଗନ୍ନାଥ ମନ୍ଦିର ଅଛି ବାଲେଶ୍ଵରରେ।
ହଁ ହଁ ସେଠି ଇମାମୀ ଜଗନ୍ନାଥ ମନ୍ଦିର ବୋଲି କୁହନ୍ତି। ସେଇଟା ନୂଆ ତିଆରି ହେଇଛି ସେଇଠି।
ଭଲ ସେ ଜଗନ୍ନାଥ ମନ୍ଦିର ଟେ ବନା ହେଇଛି। ଆପଣ ଗଲେ ବି ଭଲସେ ଦର୍ଶନ କରିକି ଆସିପାରିବେ ଜଗନ୍ନାଥ। ସେଠି ଗୋଟେ ଧ୍ୟାନ ଗୃହ ବି ବହୁତ ବଡ ବନା ହେଇଛି। ହୋଲ ଭଳିଆ ସେଠି ଆପଣ ବସିପାରିବେ ଯାଇକି ଧ୍ୟାନ କରିପାରିବେ।
ଆଜ୍ଞା
ହଁ। ଆପଣ ଯାଇଛନ୍ତି କେବେ ବାଲେଶ୍ଵର?
ହଁ ହଁ ମୁଁ ଯାଇଛି ସେଠି କ୍ଷୀରଚୋରା ଗୋପୀନାଥ ମନ୍ଦିର ବି ଅଛି। ଅଛି ନା ବାଲେଶ୍ଵରର ସେଇଟା। ସେ ସେଇଟା ଯାଇଛି ପଞ୍ଚଲିଙ୍ଗେଶ୍ଵର ବି ଅଛି ଆଉ ସେଇ ଯୋଉ ଇମାମି ଜଗନ୍ନାଥ ମନ୍ଦିର ମୁଁ ଏଇ
ହଁ ପଞ୍ଚୁଲିଙ୍ଗେଶ୍ଵର ଏବେ କିଛି ମାସ ତଳେ ବି ମୁଁ ଯାଇଥିଲି। ପଞ୍ଚୁଲିଙ୍ଗେଶ୍ୱର ଯାଇଛନ୍ତି ଯଦି ଜାଣିଥିବେ ମତେ ସେଠି ପାଣି ଭିତରେ ଯୋଉ ହାତ ବୁଡେଇକି ଏ ଆପଣ ଛୁଇଁକି ଦେଖିବେ। ହଁ ତୋ ଭଲ ଭଲ ଜାଗା ସବୁ ଅଛି ହଁ ବୁଲିବା ପାଇଁ।
ବାଲେଶ୍ୱରର ନାମ କାହିଁ ବାଲେଶ୍ଵର ଜାଣିଛନ୍ତି। ତାକୁ ବାଲିର ସ୍ୱର ସହର କୁହନ୍ତି।
ସେଥିପାଇଁ ତାର ନାଁ ଏମିତି ଦିଆ ଯାଇଛି?
ଆଜ୍ଞା ଆଜ୍ଞ ସେଥିପାଇଁ ଦିଆହେଇଛି।
ନାଇଁ ନାଇଁ ମୁଁ ତ ଜାଣିନି? ଏଇଠି ବାଲେଶ୍ୱର ମାନେ କଣ ସମୁଦ୍ର କୂଳରେ ଅଛି ବୋଲି ସେଇଥି
ହଁ ମୁଁ ବି ସେଇଟା ଭାବେ ଯେ ସମୁଦ୍ର କୂଳରେ ଅଛି ବୋଧେ ସେଥିପାଇଁ। କିନ୍ତୁ ତାକୁ କୁହନ୍ତି ବାଲିର ସହର ବାଲେଶ୍ୱର ବୋଲି କୁହନ୍ତି।
ବାଃ ଯାହା ହଉ ମୁଁ ଏଇଟା ଜାଣିନଥିଲି, ଆଜି ଜାଣିଲି।
ଆଜ୍ଞା ହଉ ସାର୍ କଥା ହେଇକି ଭଲ ଲାଗିଲା ଧନ୍ୟବାଦ।
ଧନ୍ୟବାଦ।